ଶୁଭ ସନ୍ଧ୍ୟା।
ହ୍ୟାଲୋ।
ଶୁଣା ଯାଉଚି? ହ୍ୟାଲୋ।
ହଁ ଶୁଣା ଯାଉଛି। ହ୍ୟାଲୋ।
ଶୁଭସନ୍ଧ୍ୟା। ହ୍ୟାଲୋ।
ସନ୍ଧ୍ୟା ଶୁଭ ସନ୍ଧ୍ୟା।
ଆପଣଙ୍କୁ ଶୁଭା ଯାଉଛି କି?
ହଁ ଶୁଭିଲା ଶୁଭିଲା।
ହ୍ୟାଲୋ। ଶୁଭ ସନ୍ଧ୍ୟା।
ହଁ ଶୁଭ ସନ୍ଧ୍ୟା କଣ କରୁଛ
ଆଉ ଭଲ ଅଛନ୍ତି?
ହଁ ମୁଁ ଭଲ ଅଛି। ଆପଣ କେମିତି ଅଛନ୍ତି?
ହଁ ମୁଁ ବି ଭଲ ଅଛି। ଆଉ କଣ କରୁଛନ୍ତି?
ନା କିଛି ନାହିଁ ଏମତି ଛାତରେ ବସିଛି ଟିକେ ଆଉ।
ଆଛା ଆଛା। ଆଉ ଗରମ କେମିତି? ନା ମୁଁ ବି ସେମିତି କଣ କରିବି ରୋଷେଇ ଡିନର କ ମାନେ ରାତ୍ରିରେ ଭୋଜନ ପାଇଁ ଅ ଭଜା ବନଉଥିଲି, ଭେଣ୍ଡି ଆଳୁ ଭଜା ଆଉ ରୁଟି କରିବି ଆଉ ଗରମ ତ ଏତେ ହଉଛି ଆଉ କିଛି ଅଧିକ କରିବାକୁ ଇଚ୍ଛା ହଉନି।
ହଁ।
ସେତିକିରେ କାମ ଚଳେଇ ଦବା କଥା ଆଉ। ଆପଣଙ୍କ ଆଉ। ହଁ ଆପଣଙ୍କର କଣ ରୋଷେଇ?
ଆମର ଆଜି ଭାତ, ଛତୁ ତରକାରୀ ଆଉ ଭଜା ହେଇଛି।
ଏ ଏଇ ବର୍ଷ ମୁଁ ଶୁଣିଲି କଣ ଅ ଫୁଲବାଣୀରେ ଏ ନାରାୟଣୀ ଯାତ୍ରା ହେଇଥିଲା କୁଆଡେ।
ହଁ। ଏଇଥର ଠାକୁରାଣୀ ଯାତ୍ରା ହେଇଥିଲା ସେଇଟା। ପ୍ରତି ଦି ବର୍ଷକୁ ଥରେ ହଉଛି। ହଁ ହଁ ହଁ ଠିକ ଜାଣିଛନ୍ତି।
ମାନେ କେମିତି କଣ ତାର ରହିଛି ସେ ବିଷୟରେ କିଛି ଜାଣିଛନ୍ତି କି?
ହଁ ଜାଣିଚି। ନାଇଁ ଠାକୁରାଣୀ ଯାତ୍ରା ଯେବେ ଫାଷ୍ଟ ଡେଟ ଏ ତାରିଖ ନିର୍ଦ୍ଧାରଣ କରାଯାଏ। ଯେବେଠୁ ଷ୍ଟାର୍ଟ ହବ। ତାପରେ ତାପରେ ଠା ଆମର ଯିଏ ଫୁଲବାଣୀର ଇଷ୍ଟ ଦେବୀ ନାରାୟଣୀ ଠାକୁରାଣୀ ତାଙ୍କଠୁ ଆଜ୍ଞା ମାଳ ନେଇକି ଶୁଭ ଖୁଣ୍ଟି ଗୋଡାଯାଏ। ସେଟା ଅକ୍ଷୟ ଅକ୍ଷୟ ତୃତୀୟା ଦିନ ହୁଏ। ଅ ତାପ ତାର ସ ତା ହେ ପରେ ଠାକୁରାଣୀ ଯାତ୍ରା ଷ୍ଟାର୍ଟ ହୁଏ। ଏଇଟା ଗୋଟେ ମାସ ପୁରା ହୁଏ। ଗୋଟେ ମାସ ଠାକୁର
ଯୋଉ ଆମର ଅଛି ଭଞ୍ଜନଗରରେ ଯେମିତି ହୁଏ। ସେଇଭଳି ହୁଏ ବୋଧେ ନା କଣ?
ହଁ ହଁ।
ହଁ ହଁ ହଁ।
ଏଇଠି ଆମ ଏଇଠି ଆମର ପାଞ୍ଚଟା ଠାକୁରାଣୀ। ତାଙ୍କ ଭଉଣୀ ସହିତ କୁହାଯାଏ କି ତାଙ୍କ ଭଉଣୀଙ୍କ ସହିତ ସେ ତାଙ୍କ ବାପ ଘରକୁ ଯାଆନ୍ତି। ଗୋଟେ ମାସ।
ଓହୋ ହୋ ଏମିତି କଥା ତାହେଲେ। ହଁ ଆଚ୍ଛା ଆଚ୍ଛା। ଓହୋ ଆଉ କୁଆଡେ ମୁଁ ଶୁଣିଚି ଯେ ତୁ ଯୋଉ ମାସଟେ ଯାତ୍ରା ହୁଏ ସେ ଭିତରେ କୁଆଡେ ନାରାୟଣୀ ପୁରା ସହର
ହଁ ପୁରା ହଁ ହଁ ଫୁଲବାଣୀ ସହର ଟାଉନରେ ଯେତିକି ସବୁ ସାହି ଅଛି ସବୁ ସାହି ଗୋଟେ ଗୋଟେ ଦିନ ନଗର ପରିକ୍ରମା ହୁଏ ଆଉ। ଖାଲି ଗୁ-ଗୁରୁବାର ଗୁରୁ ବାର ଆଉ ଉ ଉମ୍ ସଂକ୍ରାନ୍ତି ଦିନ ଠାକୁର କୁଆଡେ ଯାଆନ୍ତିନି।
ଓହୋ। ଏମତି କଥା ଏତେ ସବୁ କଥା ଆଉ ରହସ୍ୟ ରହିଛି ଭିତରେ ତାହେଲେ।
ହଁ ହଁ।
ତା ସହିତ କଣ କେମତି ପର ମାନେ ହୁଏ ଏଠା ଯାତ୍ ଯାତ୍ରା ତ ସିଏ ଗୋଟେ ଅଲଗା କଥା, ଆମେ ଯାତ୍ରା ମାନେ ମୁଖ୍ୟତଃ କଣ ବୁଝୁ ଯା ଯାତ୍ରା ହେଲେ ଗୋଟେ ମୀନା ବଜାର ଆସିବ, ଦୋକାନ ବଜାର ବସିବ, ଖାଇବା ପିଇବା ଦୋକାନ ଦୋକାନ ବସିବ, ସେମିତି କିଛି କଣ କେମତି
ହଁ ସେ-ସେସବୁ ହଉଛି କିନ୍ତୁ ଠାକୁର ତ ପୁରା ମାସେ ରହୁଛନ୍ତି କିନ୍ତୁ ମୀନା ବଜାର ପୁରା ମାସେ ରହୁନି ଦଶ ଶ ପନ୍ଦର ଦିନି ରହୁଛି ମୀନା ବଜାର। ସିଏ ବି ଗୋଟେ ସୁବିଧା ଦୃଷ୍ଟିରୁ ଅଧିକ ଦିନ ହଁ ହଁ। ହ
ଆଚ୍ଛା। ଆଉ ମାନେ କେମିତି ଏବର୍ଷ
ବର୍ଷ ତ ହେଇଥିଲା ଆପଣ ଗଲେ ବୁଲିବାକୁ? ହଁ ହଁ ମୁଁ ବୁଲିବାକୁ ଯାଇଥିଲି।
ଆଉ କଣ କଣ କିଣା କିିଣି କଲେ କଣ କଲେ?
ସେ ବିଷୟରେ କିଛି ଆପଣଙ୍କର କୁହନ୍ତୁ? ହଁ ହୁଁ। ମୁଁ ତ ଠାକୁର ଦର୍ଶନ କରିବାକୁ ଦି ତିନି ଦିନ ଗଲି ଆଉ ଯେହେତୁ ଏଥର ଠାକୁର ଉଁ ବାପ ଘରେ ଥିଲି ଆଉ ସା-ସାବିତ୍ରୀ ବ୍ର-ବ୍ରତଟା ପଡିଥିଲା ଯେ ଯେ ପଡ଼ିଥିଲା ସେଥିପାଇଁ ଠାକୁରଙ୍କ ଠାକୁର ଯୋଉଠି ରୁହନ୍ତି ମାସେ ପାଇଁ ସେ ଜାଗାରେ ପୁରା ସାବିତ୍ରୀ ବ୍ରତ ହଉଥିଲା। ବହୁତ ସ୍ତ୍ରୀ ଲୋକ ଆସିକି ଗୋଟେ ଜାଗାରେ ସେଇଠି ସାବିତ୍ରୀ ହଉଥିଲା ସେଦିନ ମୁଁ ଯାଇଥିଲି ସେ ସ୍ତ୍ରୀ ଲୋକମାନେ ସେଇଠି ଠାକୁରାଣୀ ଅଛନ୍ତି ବୋଲି ତାଙ୍କ ସହିତ ମିଶିକି ହଁ ହଁ। ଠାକୁର ବି କରୁଥିଲେ ସିଏ ବି ସମସ୍ତେ ଆଉ ମନ୍ତ୍ର ପାଠ ଚାଲିଥିଲା ବହୁତ ଲୋ ସ୍ତ୍ରୀଲୋକ ବସିଥିଲେ ସବୁ, ଭୋ ଗ ଧରିକି, ଚାଲିଥିଲା ପୂଜା ସେଦିନ ହଉଚି
ସିଏ ବି ଗୋଟେ ସିଏ ବି ଗୋଟେ ସୌଭାଗ୍ୟ ନୁହଁ କି ମାନେ ଠାକୁରଙ୍କ ସହିତ ମିଶିକି ସା-ସାବିତ୍ରୀ ବ୍ରତ ପାଳିବା କଣ ସମସ୍ତଙ୍କ ଭାଗ୍ୟରେ
ହଁ ହଁ। ବହୁତ ବର୍ଷ ପରେ ଏମତି ପଡିଚି ବୋଲି କହୁଥିଲେ ସମସ୍ତେ।
ଓହ ହୋ ହୋ। ଆଉ କୁଆଡେ ମାନେ ଦୁଇ ପ୍ର ଏମତି ଦୁଇ ବର୍ଷକୁ ଥରେ ହୁଏନା ଆମକୁ ଜଣା ବି ନଥାଏ ମାନେ ଆ ମାନେ ଉଁ ଯେବେ ହବ ପୁଣି ଆଉଥରେ ସେବେ କିଏ କୋଉଠି ଥିବ କଣ ହେଇଥିବ କଣ ନାଇଁ, ସିଏ ବି ଗୋ ଆମ ହାତରେ ତ କଥା ନ ଥାଏ କିଛି ଜୀବନର କଥା ତାପରେ ସେଥିପାଇଁ ମାନେ ଯେତେବେଳେ ବି ହଉଛି ଏୟା ମାନ୍ ମାନେ ଠାକୁରଙ୍କ ଦର୍ଶନ କରିଦବା କଥା ଭାଗ୍ୟ ସିଏ ବି ଗୋଟେ
ଥିଲି ଦି ତିନି ଥର ଯାଇଚି ଠାକୁରଙ୍କୁ ଦର୍ଶନ କରିବାକୁ। ଆଗୁରୁ ଆଗୁରୁ ଠାକୁର ଯୋଉଠି ଠି ରହୁଥୁଲେ ସେଇଠି ହିଁ ସେଇ ପାଖରେ ହିଁ ସବୁ ମୀନା ବଜାର ରୁହେ କିନ୍ତୁ ଏବେ ଜାଗା ସେଇଠ୍ ବି ହୋଉନି ତ ସେଥିପାଇଁ ଠାକୁର ଗୋଟେ ଜାଗାରେ ରହୁଚନ୍ତି ମୀନା ବଜାର ଗୋଟେ ଜା ରେ ହିଁ ହୋଉଚି। ଆଉ ସବୁ ପ୍ରୋଗ୍ରାମ ଆଉ ଗୋଟେ ଜାଗାରେ ଉଁ-ହୋଉଚି ଏମତି ସବୁ ଅଲଗା ଅଲଗା ଜାଗାରେ ହୋଉଚି।
ଓହୋ ହୋ ହୋ ଏମିତି କଥା ତାହେଲେ।
ଆା
ଆଛା ଆଛା ହୋଉ ଆମକୁ କେବେ ମଧ୍ୟ ସୁଯୋଗ ମିଳିଲେ ଆମେ ଆମେ ନିଶ୍ଚୟ ସେ ଯଦି ଆଜି ଏଥର ତ ଦୁଇ ହଜାର ଛବିଶି ହେଲା ଦୁଇ ହଜାର ଚ ଅଠେଇଶିରେ ଯେତେବେଳେ ହବ ଆମେ ନିଶ୍ଚୟ ଚେଷ୍ଟା କରିବା ସ୍ ସେଇ ଜିନିଷଟାକୁ ମାନେ ଉପଭୋଗ କରିବା ପାଇଁ ମାଆଙ୍କର ଦର୍ଶନ ମଧ୍ୟ କରିବା ପାଇଁ ଇଏ ବୋହୁତୁ ବଡ କଥା ଗୋଟେ ମା ମାନେ ଦେଖନ୍ତୁ ସମସ୍ତଙ୍କୁ ସୁଯୋଗ ମିଳେନି ମାଆଙ୍କର ମନ୍ଦିରକୁ ଯାଇକି ମାନେ ଦର୍ଶନ କରିବା ସିଏ ଯେତେବେଳେ ତଳକୁ ଆସନ୍ତି ପୁଣି ଏକୁଟିଆ ନୁହଁ ତାଙ୍କ ଭୋଉଣୀ ମାନଙ୍କ ସ ସହିତ ଆସନ୍ତି ଏକାଥରେ ସବୁ ଦେ ବୀଙ୍କୁ ଦର୍ଶନ କରିବା ଗୋଟେ ମାନେ ବୋହୁତ ବଡ ଜିନିଷ। ନିହାତି ଭାବରେ ଆଉ
ଠାକୁରଙ୍କୁ ଗୋଟେ ଜାଗାରେ ହିଁ ଦର୍ଶନ କରିହୁଏ ଆଉ।
ହଁ ଆ ସିଏ ସବୁ କଣ ସମସ୍ତଙ୍କୁ ସୁଯୋଗ ମିଳେ କି ଯାହାର ସୌଭାଗ୍ୟ ସିଏ ହିଁ ସେଇ ଯୋଉ ଯୋଉ ଦର୍ଶନ କରିବ ନହଲେ ଦେଖିବେ ସେଇଠି ଘର ଥିବ ସେଇ ପାଖରେ ଥିବ କିନ୍ତୁ ମଣିଷ ସ ସେଠିକି ଦର୍ଶନ କରିବାକୁ ଯାଇ ପାରୁନଥିବ କିନ୍ତୁ କେତେ ଦୂରୁ-ଦୂରରୁ ଲୋକ କେତେ ଦୂର ଦୂରରୁ ଲୋକ ଆସିକି ଦର୍ଶନ କରିକି ଯିବେ। ଆଉ ଯଦି ଭାଗ୍ୟରେ ନାହିଁ ସେଇଠି ପାଖରେ ରହିକି ବି ମିଳିପାରିବନି।
ହଁ ବରମପୁରରେ ବି ଏ ଏଠି ଯେମତି ନାରାୟଣୀ ଠାକୁରାଣୀ ଯାତ୍ରା ହୋଉଚି ସେଠି ବୁଢୀ ଠକୁରାଣୀ ଯାତ୍ରା ହୋଉଚି ସେ ସେଠି ବି ଗୋଟେବର୍ଷ-ଦିବର୍ଷକୁ ଗୋଟେ ଥର ଯାତ୍ରା ହୋଉଚି।
ହଁ। କିନ୍ତୁ ତାଙ୍କର ମାନେ ମୁଁ-ମୁଁ-ମୁଁ ଯେତିକି ଦୂର ଜାଣିଚି ତାଙ୍କର ଟିକିଏ ଅଲଗା ଆ ଢାଞ୍ଚାରେ ହୁଏ।
ହଁ ହଁ ତାଙ୍କର ଅଲଗା କିନ୍ତୁ ସେମତି ହୁଏ ଆଉ ଆମ ହଁ କହିବାକୁ ଗଲେ ସେଇ ଗୋଟେ ଜିନଷ।
ହୁଁ ଗୋଟେ ଜିନିଷ। କିନ୍ତୁ ତାଙ୍କର ହଁ ଜାଗା ହିସାବରେ ଆଉ ପୂଜା ପର୍ବ ପର୍ବାଣୀ ଟିକେ ଅଲଗା ଅଲଗା ରହୁନି କି। ଅଲଗା ରହୁଚି ଆଉ ସେଇ ହିସାବରେ ସେମାନଙ୍କର ବି ଟିକେ ଅଲଗା ରହୁଚି। ଆଉ ମୁଁ ତାଙ୍କର ମୁଖ୍ୟତ କଣ ହୋଉଚି ଭଞ୍ଜନଗରର ପୂଜା ଗୁଡ଼ାକରେ ସେମାନେ ଏ ପର୍ବପର୍ବାଣୀ ସହ ସିଏ ଗୋଟେ ଅପେରା ଟାଇପର ସେମାନେ ଓ ସେ ଏଥିରେ ମିଶେଇ ଦୋଉଚନ୍ତି।
ହଁ ହଁ ତାଙ୍କର ସବୁ ଜିନିଷରେ ଅପେରା ବେଶୀ ରହୁଚି ଆଉ।
ହଁ କିନ୍ତୁ ଫୁଲବାଣୀରେ ଆମର ସବୁ ମିଶି ଯାଉଚି ନୁହଁକି ଅପେରା ସିଏ ମେଲୋଡି ସେ ସବ୍ ସବୁତ ମିଶୁଚି କିନ୍ତୁ ଭ-ଭଞ୍ଜନଗରରେ ସେମାନେ ବେଶୀ ମାନେ ସେଇଟାକୁ ଗୁ-ଇଏ କରୁଚନ୍ତି ଅପେରା ଜିନଷଟାକୁ ବେଶୀ ଲୋକ ପସନ୍ଦ କରୁଚନ୍ତି। ଆଉ ପୂଜା ପଛେ ସେ କମି ହେଇଥାଉ କି କଣ କିନ୍ତୁ ଅପେରା ଜିନିଷକୁ ଲୋକ ଏତ୍ ଏତେ କାହିଁକି ମାନେ ପସନ୍ଦ କରିଚନ୍ତି କି ତାଙ୍କର ସେଇ ହିସାବରେ ଚାଲିଚି ଆଉ ଆମର ସମୁଦ୍ର ଯାନ ହିସାବରେ ହୁଏଁ। ତ ଫୁଲବାଣୀରେ କିନ୍ତୁ-ଉ-ଉ ଅ-ଅ-ଅ କୋରୋନା ଟାଇମରେ ନ ହେଇ ନଥିଲା ନୁହଁ କି। ସିଏ ଗୋଟେ ଦୁଇ ହଜାର କୋଡିଏ ମସିହାରେ ଇଏ ତ ବହୁତ ବର୍ଷ ହେଲାଣି ଚାଲି ଆସିଛି ନା।
ହଁ ହଁ ମୁଁ ଜନ୍ମ ହେଇନଥିଲି ସେବେଠୁ ଚାଲିଛି।
ହଁ। ହେଲାଣି ଗୋଟେ କେତେ ବର୍ଷ ଚାଲିଛି ଦୁଇ ପ୍ରତି ଦୁଇ ବର୍ଷକୁ ଥରେ। ଆଉ ଗୋଟେ ବହୁତ ବଢିଆ ଜିନିଷ ମଧ୍ୟ ମାନେ ଲୋକମାନେ ବି ବହୁତ ପସନ୍ଦ କରୁଛନ୍ତି ଯେତେବେଳେ ଜିନିଷ ଟା ହୁଏ ଖାଲି କ ଫୁଲବାଣୀର ଲୋକ ଆସୁଛନ୍ତି କି ସେ ବ ଯାତ୍ରା
ଲୋକମାନେ ସେଠି କଣ ମା ମାନସିକ ବି ରଖିଥାନ୍ତି ପୁଣି। ମାନେ ତାଙ୍କ ମାନସିକ ପୂର୍ଣ ହେଲେ ସେମାନେ ଯୋଉ ଅ ବିଭିନ୍ନ ପ୍ରକାର-ଅ-ଅ-ଅ ଉଁ-ଉ ବେଶ ହେଇକି ନୃତ୍ୟ କରନ୍ତି ଠାକୁରଙ୍କ ଆଗରେ।
ଆଚ୍ଛା ଏମିତି ବି ଅଛି ତାହଲେ ନା। ଓହୋ ଆଉ ତାପରେ ଗୋଟେ ଯାତ୍ରା ହବା ଧର କଣ ଖାଲି ଯାତ୍ରା ଟେ ହଉଛି ଯୋଉ ଦୋକାନ ବଜାର ବସୁଛି। ମିନା ବଜାର ବସୁଛି ଲୋକମାନେ କେତେ ପ୍ରକାରର ମାନେ ଉ ଯାହାହେଲେ ବି ଗୋଟେ ଏ ଜିଲ୍ଲାର ଅର୍ଥନୀତିରେ ବି ଗୋଟେ ପରିବର୍ତ୍ତ ନ ଆସୁନି କେତେ କଣ ମାନେ
ହଁ।
ଚି ନା ନାଇଁ ଲୋକମାନେ କେତେ ପଇସା ରୋଜଗାର ମଧ୍ୟ କରିପାରୁଛନ୍ତି। ଆଉ ଯାହା ବି ଗୋଟେ ତା ସହିତ ଜିଲ୍ଲାର ଗୋଟେ ଜାଗାର ଗୋଟେ ମାନେ ଉନ୍ନତି ହ ହଉଛି ଯେ ଏଇ ଜାଗାରେ ଗୋଟେ ଏତେ ଭଲ ଜିନିଷଟେ ହେଇଛି ପ ପ୍ରତି ଦୁଇ ବର୍ଷକୁ ଥରେ ହଉଛି ମାନେ ଲୋକମାନେ ତ ଜାଣିବେ ନା ବହୁତ ବାହାରୁ ଲୋକ ବି ହଉଛନ୍ତି ନା। ଖାଲି କଣ ଫୁଲବାଣୀ ଲୋକ ବୁଲୁଛନ୍ତି ବାହାର ଲୋକ ମଧ୍ୟ ଆସିକି ବୁଲାବୁଲି କରି କି ଯାଉଥିବେ ନୁହ କି। ସେ ଯାହା ବି ହଉ ବହୁତ ବଢିଆ କଥା କହିଲେ ଆପଣ ହଉ।
ଧନ୍ୟବାଦ।